ହ୍ୟାଲୋ।
ହ୍ୟାଲୋ,
ହଁ।
ହଁ କହ।
ଆଉ କଅଁ କରୁଥିଲ?
ଏଇଠି ବସିଥିଲି କାଲି ରଜ ତ ଘର ଘରେ ସବୁ ଧୁଆ ଧୁୋଇ ଚାଲିଛି ପରିଷ୍କାର କରୁଥିଲି। ଏଇ ସବୁ ଆଲଣରେ ସବୁ ଜିନିଷ ଥିଲା ସବୁ ଏଇ ସୋଫା ଟାକୁ ରଖିକି ଏଟା ସବୁ ଭା ଭୁଙ୍ଗି କରିକି ରଖୁଥିଲେ ଆଉ।
ହଁ। ମୁଁ ତ ସେଇୟା ଏଇ ସାର୍ଟ ପ୍ୟାଣ୍ଟ ସବୁ ଥାକ ଅଢ଼ଆ ହୋଇଇକି ପଡ଼ିଛି ତାକୁ ସବୁ ସାଇଜ୍ କରି ରଖୁଛି। ସନ୍ଧ୍ୟା ବଳକୁ ଯଦି ହବ ହଁ ନେଇକି ଯିବି ଯୋଉ ନୂଆ ସାର୍ଟଟାଉରା ଆଣିଛି ତାକୁ ଆଗେ ପିନ୍ଧିକି ଦେଖିବି କେମିତି କଣ ହଉଛି କି ନାଇଁ ତାପରେ ନେଇକି ଯିବି ତାକୁ ଟେଲର କତିରେ ମାରିକି ଆସିବି।
ଓହୋ ହଁ ଆମର ତ ମୋ ମାମା ଘରେ ସିଲେଇ କରୁଛନ୍ତି ମୁଁ ତାଙ୍କଟେ ମାରିଦଉଚି ଆଉ।
ଉ ହୁଁ ହୁଁ ଭଲ ଆଉ।
ହଁ।
ଘରେ ବସି ହେଇ ହେଇ ହେଇଯାଇଛି ପଦାକୁ ଯିବାକୁ ପଡୁନି।
ହଁ ଘରେ ମାମା ଶିଖିଛନ୍ତି ଟିକେ ସେ ସବୁ କରିଦଉଛନ୍ତି ଆଉ। ଆଉ ଖାଇସାରିଲୁଣି?
ହଁ ଖାଇ ସାରିଲିଣି ପଖାଳ ଭାତ ଆଳୁ ସିଝା, ଟମାଟୋ କଡା ହେଇଥିଲା। ଏ ସବୁ ଚକଡା ଚକୁଡି କରି କଞ୍ଚାଲଙ୍କା ରସୁଣ ଚକଡା ଚକୁଡି କରିକି ଖାଇଲି ଆଉ।
ଓହୋ ହଉ ଆଉ
ହଁ ପଢା ପଢି ଏଇନା କଣ ଛୁଟି ତ ସବୁ କାମ ଚାଲିଛି ଆଉ।
ଓ ହଁ ରଜ ପାଇଁ ଛୁଟି ଦେଇଛନ୍ତି ନାହିଁ?
ହଁ।
କଣ ତୁ କରୁଚୁ?
ଏଇନାବୋଧେ ଦିଦି ତମର ଫୋ ସେମିଷ୍ଟାର ସବୁ ଇଣ୍ଟରସିପ ଚାଲିଥିବ?
ହୁଁ ହୁଁ ଇଣ୍ଟର୍ନସିନ୍ ଚାଲିଚି।
ୟୁନିଫର୍ମରେ ନା ଘର ମାନେ
ନାଇଁ ୟୁନିଫର୍ମ ରେ କଲେଜ୍ ୟୁନିଫର୍ମ ରେ ଯାଉଛୁ।
ଖରା ରେ ଖାଲି କଲବଲ କରିଦଉଛନ୍ତି ଯେ ପିଲାମାନଙ୍କୁ।
ହଁ ଯାଉଛି ହେଲେ ଆମର ମଝିରେ ଯାଇଥିଲୁ ଆଉ ଥିଲା ଏଇ ସପ୍ତାହ ହେଲାଣି ମନା କରିଦେଲେ ନାଇଁ ଖରାଟା ହଉଛି ଆମେ ଟିକେ ଦ କିଲୋମିଟର ହେଇଯାଉଛି ଆମର ଏଠୁ କଲେଜଟା। ତ ସାର୍ ମନା କରିଦେଲେ କହିଲେ ନାଇଁ ତମର ଯେତିକି ଅଛି ଯୋଉ ଫଟୋ ଉଠିଛି ସେତିକିରେ ହେଇଯିବ ଆଉ ତମ ସେ ଦରକାର ନାହିଁ ରଜ ପରେ ହିଁ ଏକାରେ ଆସିବା ବନ୍ଦ ଅଛି ତାପରେ ରଜ ବି ପାଖି ଆସିଲା ତ ବନ୍ଦହେଇଗଲା ଆଉ।
ହଁ ଆଉ ରଜକୁ ଟିକେ ଛୁଟି ନ ନେଲେ ଘରେ ପୁଣି ସମସ୍ତେ ସ୍କିନ୍ କେୟାର୍ କରିବେ।
ହଁ।
ପିଲାମାନେ ତ ନହେଲେ ହବନି ଆଉ
ହଁ।
ଆଉ କଣ ତୋର ସବୁ କାମ ମାନେ କାଲି ରଜ ପାଇଁ ସବୁ କଣ ସବୁ ରେଡି କଲୁଣି ମେକଅପ୍ ଜିନିଷ ଡ୍ରେସ ପ୍ୟାଣ୍ଟ୍ ସବୁ?
ମେକଅପ୍ କଣ ସେ ଅଛି ଖାଲି ଚୁଡ଼ି ଦୁଇଟା କିଣା ହେେବ
ହଁ।
ବଡିୱାସ୍ ଗୋଟେ ସରିଯାଇଛି ବଡିୱାସ୍ ଟେ ଆସିବ ହଉ ତ ଲିପଷ୍ଟିକ୍ ଫିପଷ୍ଟିକ୍ ମୁଁ ସବୁ କିଣିକି ନେଇକି ପଳେଇ ଆଇଛି ଆଉ କ ଉଚର ଆସିବ ରବର୍ ବ୍ୟାଣ୍ଡ୍ ଏଇଟା ମାମା ଗଲେ ସନ୍ଧ୍ୟାବେଳେ ନେଇଆସିବ ଆମର ତ ଦି ଦିନ ଲଗାତାର କାଲି ଯେମିତି ବର୍ଷା ବର୍ଷା ହେଇଛି ଗଲା ଦି ଦିନି ହେଲାଣି ଗଲା ବର୍ଷା ହେ ଚାଲିଛି ତାର।
ହଁ ଆମର ବି ଏଆଡ଼େ ପହଦିନ ଉଠେଇଲା ହେଲାଣି କିନ୍ତୁ କାଲି ଦିନରେ ଟିକେ ବର୍ଷା ହେଇଛି କିନ୍ତୁ ଏତେ ବି ନାହିଁ ସେମିତି ହେଇଛି ବର୍ଷା ଥଣ୍ଡା ଲାଗିଲା କିନ୍ତୁ ରାତିରେ ଆଉ।
ହୁଁ ଇଆାରେ କିନ୍ତୁ ଜୋରେ ବର୍ଷା ପୁରା କଳା ହାଣ୍ଡିଆ କରିକି ଦି ଦିନ ହେଲାଣି ଆଉଛି ଘଡଘଡି ବିଜୁଳି ମାରୁଛି ଯେ ରାତି ନଅଟା ବେଳକୁ ଡେଲି ଲାଇନ୍ ଆଉଚି।
ହଁ ଆମର ବି ଆଡେ କାଟି ଦଉଛି ଦଶଟା ବେଳକୁ ଯାଇକି ଦଶଟା ପରେ ହିଁ ଦଉଛି।
ହଁ। କାଲି କିନ୍ତୁ ଟିକେ ଶୀଘ୍ର ଲାଇନ ଆସିଥିଲା ହେରି ପହଦିନ ଆସିଥାଥିଲା ରାତି ଦଶଟା ବେଳକୁ କାଲି ଆଠଟା ସାଢ଼େ ଆଠଟା ବେଳକୁ ଲାଇନ୍ ପଳେଇ ଆାଇଲା ଆଉ ତଥାପି କିନ୍ତୁ ବର୍ଷା ପକଉଥିଲା।
ଇଆଡ଼େ କେମିତି ପାଗ କରିଛି?
ଖରା ରାତିରେ ଛେଚୁଛି ପୁରା ବର୍ଷା
ହଁ କାଲି ତ ରଜ ଦେଖିକି ଜଣା ପଡୁ କେମିତି କଣ ପାଗ କରୁଛି।
ହୁଁ କାଲି ଯଦି ଟିକେ ବର୍ଷା ପକେଇବ ତାହେଲେ ଭଲ ହୁଅନ୍ତା।
ହଁ ବେଶୀ ନାଇଁ କମ ଏମିତି ହାତପକେଇଲେ ଯେମିତି ପରିବେଶ ଟା ଥଣ୍ଡା ଲାଗନ୍ତା। କାଉଳିଆ ପାଗ କରନ୍ତା ଭଲ ଆଉ ବେଶୀ ବର୍ଷା ପକେଇଲେ କାଦୁଅ ହେଇଯିବ ଦୂଳି ଖେଳିବା ପାଇଁ ମାନେ ଭଲ ଲାଗିବନି ଆଉ।
ହଁ ମ ଆମ ର ତ ଘରେ ଦୌଡି ଭିଡା ହେଇଛି ଆଉ।
ଓହୋ ଖେଳ ହଉଛି। ଏଥିରେ ଆମର ବି କଣ କରଇ କ ଯୋଉମାନେେ ବୋ ମାନେ ଯଉରେ ଫାଷ୍ଟ ସେକଣ୍ଡ ଥାର୍ଡ ହେବେ ସେମାନଙ୍କ ପାଇଁ ଲଗା ଆଣ ହେଇ ଦିଆ ହବ ଝିଅମାନାନଙ୍କ ପାଇଁ କୁର୍ତ୍ତି ଆଣିଅନ୍ତି ଏମିତି କରିନ୍ତି।
ଆ ଛୋଟ ଛୁଆ
ମାନେ କଣ ପ୍ରାଇଜ ମିଳିବ କୁର୍ତି ପ୍ରାଇଜରେ ମିଳିବ ଝିଅ ପିଲା ମାନଙ୍କୁ କୁର୍ତ୍ତି ଆଉ ସ୍ତ୍ରୀ ଲୋକମାନ କୁ ଶାଢ଼ୀ।
ଲୁଗା ହଁ ଏ ମୋ ଟିଉସନ ଛୁଆ ଯୁ ଆସୁଛନ୍ତି କହୁଥିଲେ କରେ ଦିଦି ଏମିତି ସବୁ ଆସିଛି ତ। ହଁ କହିଲେ ହଉ ଯାହା କରୁଛନ୍ତି ଭଲ ସେମିତି ସମସ୍ତଙ୍କର ଇଣ୍ଟରେଷ୍ଟ ହବ ଖେଳିବା ପାଇଁ।
ଏଁ।
ଯୋ ଛୋଟ ଛୁଆ ଗୁଡା ସେମାନେ ପାଇଁ ପାଠ ଯୋଉମାନେ ପଢୁଛନ୍ତି ଖାତା ଯୋମେଟ୍ରୀ ବକ୍ସ ଏମିତିରେ ସବୁ ଦିଅନ୍ତି ଆଉ।
ଭଲ ଆମର ଏଇଠି ଖାଲି ସାର୍ଟିଫିକେଟ୍ ଦେଇଦଉଛନ୍ତି।
ଓହୋ ଆମର ଗୋଟେ ସାର୍ଟିଫିକେଟ ବି ଦିଅନ୍ତି ଆଉ ତା ସହିତ ଏଇଗୁଡାକ ଦିଅନ୍ତି ବି ଆଉ।
ଅ ହଁ। ଆଉ କେମିତି କଣ ସବୁ ତୁମ ସବୁ ସଜଡ଼ା ସଜଡ଼ି ସରିଲାଣି?
ହଁ ଆମର ତ ଡାକିଥିଲେ ଚାରି ପାଞ୍ଚ ଜଣ ଯେ ଆସିଥିଲେ ଦଶଟା ବେଳକୁ ଯେ ଆମର ଯୋଉ ବଡ ପଡିଆ ଅଛି ଯୋଉଠି ଦୋଳି ବନା ହୁଏ ସେଇ ପଡିଆ ରେ ଷ୍ଟେଜ ବନା ସେଟି ବି ସମସ୍ତେ ପିଲାମାନେ କାଲି ଡ୍ୟାନ୍ସ କରିବେ ନା। ସେ ଷ୍ଟେଜ ବନଉଥିଲା ବନେଇକି ବୋଧେ ଯାଇସାରିଲାଣି। ଖାଲି ଯାହା ଯାହା ଟିକେ ଡେକୋରେସନ୍ ଯାହା କରିବେ ବୋଧେ ଆଜି ରାତିରେ ଆଉ।
ଓହୋ।
ଆମ ଗାଁରେ ତ ଏଠି ପିଲାମାନେ ସବୁ ବନେଇ ଦଉଅନ୍ତି ଝିଅଙ୍କ ପାଇଁ ଦୋଳି ଆମେ ଆଗରୁ କଣ କରୁଥିଲୁ ପୂର୍ବରୁ ନିଜେ ବନଉଥିଲୁ ନିଜେ ଝିଅ ମାନ ପଇସା ସାଜିକି ବେଲୁନ ଆଣୁଥିଲେ ସବୁ ସଜଉଥିଲୁ କିନ୍ତୁ ଏଥରଠୁ ଗାଁ ପିଲା ମାନେ ସେମାନେ ସବୁ କରୁଛନ୍ତି ଏଇଟା।
ମାନେ କଣ ଝିଅ ପିଲା ମାନେ ଯାଇନା ସଜାନ୍ତି?
ହଁ ଆମେ ଆଗରୁ ଆମେ ମାନେ ଭିଡି ଦିଅନ୍ତି ଯେ ଜେଜେ ଲାଗିବେ କି ମାନେ ଯେମିତି ବୋବା ହେଇକା କିଏ ଥାନ୍ତି। ସେ ଭିଡି ଦିଅନ୍ତି ଆମ ପାଇଁ ଦୋଳି ବନେଇ ଦିଅନ୍ତି ଆମେ କିନ୍ତୁ ସଜଉ ଛୋଟ ଛୁଆରା ଆମ ସାଙ୍ଗେ ମିଶନ୍ତି ପୁଅରା କିନ୍ତୁ ବଡ ପିଲା ଏମିତି ଗାଁର ପିଲାମାନେ କେହି ସାହାଯ୍ୟ କରନ୍ତିନି ମାନେ ନିଜେ କିନ୍ତୁ ଏଇଥର ଯୋଉ ଥରଠୁ ଏମିତି ଉତ୍ସବ ଭଳିଆ ହଉଛି ଗାଁରେ ସେଇ ପରଠୁ ରଜ ମହୋସବ ଯୋଉ ହଉଛି ସେବେଠୁ ପୁଅ ପିଲାମାନେ ସେମାନେ ଦୋଳି ସବୁ କରୁଛନ୍ତି ସଜାସଜି ସବୁ।
ନାଇଁ ଆମର ଏଇଠି ଉତ୍ସବ ତ ଆଗରୁ ହଉନଥିଲା ଏଇ ଚାରି ପାଞ୍ଚ ବର୍ଷ ଲଗାତାର ଉତ୍ ଚପ ଚାଲିଛି।
ହୁଁ।
ଆମର ବି ତ ପୁଅ ପିଲା ମାନେ ଏନା ସବୁ ସଜାନ୍ତି ଦି ତିନିଟା ସାହି ପୁଅ ପିଲା ଏକାଠି ହେଇକି ସଜାନ୍ତି ଆଉ।
ହଁ ଆମର ବି ସେଇ ତିନିଟା ସାହି ପିଲା ଏକା ହେଇକି। ସଜାନ୍ତି ଆମ ଗାଁ ମଝିରେ କି ଗୋଟେ ବଡ ପଡିଆ ଅଛି। ସେଇଟା ହଉଛିଉଇଟା ଆମର ମନ୍ଦିର ପଡିଆ ଟା ମାନେ ମନ୍ଦିର ଯାହା ହୁଏ ସେଇଠି ସେ ଜାଗା
ଏଇ ଯୋଉ ଗାଁ ପୋଖରୀ ଆମର ସେ ଆଗକୁ ଏଇ ମଶାଣି ପାଖରେ ଗୋଟେ ମାଆଙ୍କ ମନ୍ଦିର ଅଛି
ହଁ।
ହଁ ହେଙ୍ଗୁଳାଇ ମା ଙ୍କ ମନ୍ଦିର ସେଇଠିକି ନା ସେଇଠି ସବୁ ଦୋଳି ହୁଏ ମନ୍ଦିର ଆଗରେ ଆଉ।
ଓହୋ ଆମର ବି ସେଇଟା ମନ୍ଦିରର ଗୋଟେ
ଜାଗାଟା ବି ଛୋଟ ସାଇଜି କିନ୍ତୁ ପୁରା ଭିଡ ହବ ମାନେ ବହୁତ ଜୋରରେ ଭିଡ। ଆଉ ମାନେ ପିମ୍ପୁଡି ଜନ୍ତାଭଳି ଏମି ନଇ ଯାତ୍ର କାର୍ତିକ ପୂର୍ଣ୍ଣିମା ନଇ ଯାତ୍ରା ନୁଁହଁ ସେମିତିଆ ପରା ଭିଡ ଖାଲି ଆଇସ୍କ୍ରିମି ଚୁପ୍ ତ ଆସିବନି ଖାଲି ଆଇସ୍କ୍ରିମ୍ ଛଣାଛଣି ଆସିବ ମଟର ସିଝା ଫିଝା। ଏଇ ମସଲା ମୁଢ଼ି ଏଇରା ସବୁ ଆସିକି ପଡିଥିବ ସେଥିରେ ପୁଣି ଯେତିକି ଲୋକ ଆଉ ହେପଟ ପଡିଆ ଟା ପଡ଼େ ଅଛି ପୁରା ଫାଙ୍କା ପଡ଼ିଆଡ଼େ ଏ କଣ ମାନେ ଜଣଙ୍କ ବାରିଫାରି ବିଲ ଫିଲ ଆଉ ସେମାନେ କଣ ହେଠିକି ଛାଡ଼ିଦେବେ କି? ତମେ ଯାଅ ବୋଲି ଆଉ ସେ ତାଙ୍କ ଙ୍କ ଜାଗା ଛଡ଼ିବେ କି ଏଇଟାକଣ ଗମେଣ୍ଟ ଜାଗା ପଡ଼ିଛି ତମେ ଖେଳ।
ହଁ। ଆଉ କଣ କହ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ବଢିଆ।
ଆମଆଡେ ତ ଏଖରା ଦିନ ଅ ସଫା କରୁଛୁ ଘର।
କଣ?
ଘର ସଫା କରୁଛୁ କି?
ଘର ସଫା କଣ ଏଇ ଯୋଉ ସାର୍ଟ ପେଟ ଉରାଭାଙ୍ଗୁଛି ରାତି ବେଳକୁ ପାଣି ଆସିବ ସେଇ ସେଥିରେ ଘର ଏକଥରେ ପୋଛିଦେବି ଆଉ।
ଓହୋ ହ ହଁ ରଜ ପାଇଁ ବୋଧେ ନା କଣ ପାଇଁ?
ହୁଁ ରଜ ପାଇଁ ପରଦିନ ବି ସଂକ୍ରାନ୍ତି।
ହୁଁ ହୁଁ ସେଇ ପାଇ ଏକାବେଳେ ଘର ଫର ଧୋଇ ଧାଇ ଦେବ ଆଉ।
ହଁ। ଏଇ ଡ୍ରେସ୍ ତ ମୋର ଥାକେ ଖଣ୍ଡ ପଡିଛି ତାକୁ ସାଇଜି କରିବି। ବେଡ଼ସିଟ୍ ଥାକ ସାଇଟା ହବ। ଆଉ ଆମ ଛୋଟ ଭାଇଟା ଯୋଉ ତା ଥାକଟା ବି ସାଇଜ୍ କରାହେବ। ତାପରେ ଏ ବେଡସିଟ ଥାକ ସାଇଜି କରିଦେଲା ପରେ ବେଡ଼୍ସିରି ବାହାର କରିକି ଚେଞ୍ଜ କରିବି ରାତି ବେଳକୁ ଖାଲି ଘରଟା ପୋଛା ହେବ ଏଇନା କ୍ଲିନର ଫ୍ଲିନର ମାରିକି ସବୁ ଟିଭିି ଯେଉଁ କବୋଡ଼ ଥାକ ଫାକ ସବୁ କବାଟ ଯୋଉ ଲାଗିଚି ସବୁ ତାକୁ ପୋଛିିବି କ୍ଲିନର୍ ମାରିକି। ହଁ ଡ୍ରେସିଂ ଟେବୁଲ୍ ତାକୁ ସବୁ ପୋଛାପୋଛି କରିଦେବି।
ହଁ ପରିଷ୍କାର କରିଦବା ଏକାଥରେ ଆଉ।
ହଁ ରାତି ବେଳକୁ ଖାଲି ଯା ଖାଲି ପାଣି ଆଇଲେ ଖାଲି ଘର ଟା ପୋଛା ହବ ଆଉ।
ହଁ। ତ ଭାଇଟି କୋଉ କ୍ଲାସ ପଢୁଛି?
ତାର ଏଇଟା ନବମ।
ଓହଁ। ମୁଁ ବି ତ ଘରଦ୍ଵାର ପୁଛିିକି ଟିକେ ବସିଛି। କାଟିଲା ସକାଳୁ ଚାଲିଛି ଘର କାମ ଆମର ଘର କାମ ତାପରେ ରୋଷେଇ ଘର ସବୁ ଧୁଆ ଧୋଇ ହେଲା ଡବା ଡବି ଟିକେ ସର୍ଫ ରେ ସଫା କରିଦେଲୁ। ତାପରେ ଜିନିଷ ପତ୍ର ସବୁ ଯାହା ଯେମିତି ଯାହା ଇଆଡ ସିଆଡେ ହେଇକି ପଡିଥିଲା ଆମର ଘରେ କେମିତି କେଜାଣି ଦି ତିନିଟା ମୂଷା ହେଇଛନ୍ତି ହେରା ସବୁ ଛୁଆ ଜନ୍ମ କରିଛନ୍ତି।
ଆମ ଘରେ ଆଗରୁ ମୂଷା ମାନେ ପ୍ରବଳ ମାତ୍ରାରେ ମୂଷା ଥିଲେ। ଖାଲି ଯୋଉ ଆମର ସ୍କାଇଲାଇଟ ଗୋଟେ ଅଛି ଘର ପଟେ ଉପର ପଟ ଅ ସେଟା ଆଗରୁ ପଶି ଯାଉଥିଲେ ଏବେ ଆମର ଯୋଉ ନୂଆ ଘର କାମ ହେଲା ପୁଟି ଫୁଟି ମାରିକି ଯୋଉ ନୂଆ କଲର ହେଲା ଘର ସେଟା ଆଉ ସେଇ ବାଟ ପୁଣି ବନ୍ଦ କରିଦେଲୁ ଘର ତ ଏସି ଲାଗିଛି ଆଉ କାହିଁ ସ୍କାଇଲାଇଟ୍ ଦବାଦରକାରେ। ଏବେ ପବନରେ ବି ଏମିତିରେ ପଳେଇବ। ହଁ ସେ ଯୋଗୁ ଇଟା ଫିଟା ପକେଇକି ସିମେଣ୍ଟ ମାରିକି ତାକୁ ସେଇ ଠାକଟା ବନ୍ଦ କରିଦେଲୁ। ସେବେଠୁ ଘରେ ଝିପ୍, ଝିଟିପିଟି ନାହିଁ ମୂଷା ନାହିଁ ଆଗରୁ ମୂଷାମାନେ ବହୁତ୍ ଜୋରରେ ସାଲୁସାଲୁ ହଉଥିଲେ ଏବେ ଯଉ ଅଲଲାଇନରେ ଗୋଟେ ଯୋଉ ଆସୁନି କବାଟ ବନ୍ଧ ଦବା ପାଇଁ ଉଁ ସେଇଟାକୁ ସେଇଟାକୁ ଆନା କବାଡ ତଳେ ଦେଇଦଉଛୁ ଆଉ ମୂଷା ଫୂଷା କିଛି ନାହିଁ। ନହେଲେ ମୂଷା ଆଗରୁ ମେଞ୍ଚେ ମେଞ୍ଚେ ଥାଆନ୍ତି ସବୁ କାଟି କୁଟାକି ଗଦେଇଦେବେ। ଗୋଟେ ତଳୁ ଖଟ ତଳୁ ଗୋଡ ଦେଲାବେଳକୁ ଡର ଲାଗିବ ପାଏଁକିନା ଗୋଟେ ମୂଷା ପଳେଇବ ମୁଁ ଆଉ। ଖଟ ତଳକୁ ଓହ୍ଲେଇବିନି।
ଏମିତି ହଉଛି ଆଜି। ଯୋଉ ଘର ସଫା କଲି ଆମ ଆଲଣାଟା କଣ ଡେଲି ଖାଲି ଏମିତି ଲୁଗା ଭାଙ୍ଗା ହୁଏ ମାମାକୁ ମୁଁ ତ କେତବେଳେ ଆଉ, ମୋର ଗୋଟେ ତାଙ୍କର ଗୋଟେ ଲୁଗାଟେ ହେତିକି ସଫା ହୁଏ ସେତିକି ହିଁ ରଖିଦଉ ଆଉ ଡେଲି କଣ ସଫା ଏଟା କରେନି। ସେ ଗୋଟେ ଆଜି କଣ କଲେ କହିଲେ ଘର ତ ଧୁଆ ହବ କାଲିତ ପରିସ୍କାର ହେଇଛି ଯେମିତି ଝାଡୁ କରି ଆଣେ ସବୁ ଉଠେଇ ଉଠାକି। ତାପରେ ପୁରା ଝାଡା ବସି ପଡିଛନ୍ତି ଛୋଟ ଛୋଟ ସବୁ ବାହାର କଲେ। ପରିସ୍କାର କରିଲି ମୂଷା ତିନିଟା ହେଇ ତଳେ ଥିଲେ ସାଙ୍ଗେ ସାଙ୍ଗେ ହେଇ ବାହାରିଗଲେ।
ଆମର ଗୋଟେ ବହି ଅଠାଟେ ଆଣିଥିଲୁ ସେ ବହି ଅଠାଟା- - ଦେଖିବୁ ଏଇପଟେ ସବୁବେଳେ ମୂଷା ଯିବା ଆସିବା ହଉଛି ବହି ଅଠାଟା ପକେଇଦବୁ। ବହି ଅଠାଟା ପକେଇ ଦେଇକିନା ଯୋଉ ରଖି ଦେଇଥିବୁ। ସେ ସାଙ୍ଗେ ସାଙ୍ଗେ ପାଞ୍ଚ ମିନିଟ ଭିତରେ ତା ଦେହରେ ଦି ତିନିଟା ଖଣ୍ଡ ମୂଷା ଲାଗି ଯାଇଥିବ ଠାକିଯାଇଥିବ ବାପା ନେବେ ସେ ସେ ବହିଟାକୁ ନେବେ ଅଠାଟାକୁ। ତାକୁ କାଠିରେ ନେଇକି ଖେଞ୍ଚିକିନା ତାକୁ ଛାଡିଦେବେ ସେ ତା ପରେ ଚାଲି ଚାଲି ତାର ହେପଟ ସାରା ଦାଣ୍ଡ ଆଡେ ତାର ପଳେଇବ।
ହ ହ ହଉ ତୁ ଯାହା କଣ କର ମୁଁ ଫ୍ରି ହେଲେ ତୋତେ ଲଗେଇବି ଆଉ।
ହଁ ହଁ ତାହେଲେ ଠିକ ଅଛି ଆଉ।
ହଁ,